ଅ
ହ୍ୟାଲୋ
କଣ କରୁଛ?
କଣ ଏଠି ଶୋଇଛି ଆଉ। ହ ମୁଁ ଝିଅ ଶୋଇଛି।
ଭଲ ଯା ହଉ ତ ଝିଅ ଶୋଇଛି ଆଉ କଣ ଖାଇଥିଲୁ କ?
ଆଜି ପା ଗୁରୁବାର ଆଉ ମୁଁ ଖାଏ ନା ଭାତ ସେଥିପାଇଁ ରୁଟି ଡାଲମା ଭଜା ଆଉ ମିକ୍ଚର ଖାଇଥିଲି।
ଚେନାଚୁରୁ ଚେନାଚୁରୁ ମିକ୍ସଚର ନୁହେଁ ଚେନାଚୁରୁ।
ଯୁ ଗୁରୁବାର କନ ଭାତ ଖାଉନୁ କିଲୋ?
ଗୁରୁବାରେ ଖାଏନା ପା ଉସୁନା ଆଉ ଅରୁୁଆ ଖାଉନି ଗ୍ୟାସ ଫ୍ୟାସ ସବୁ ହେଇଯାଉଛି। ସେଥିପାଇଁ ଅରୁଆ ଖାଉନି। ଆଉ ଆ ହଁ ଆଉ ତୁ କଣ ଖାଇଥିଲୁ?
ଆ ମୁଁ ଖାଇଲି ଅରୁଆ ପୋଟଳ ପନିର ଆଳୁ ତରକାରୀ ଆଉ ପୋଟଳ ଆଳୁ ଭଜା ଆଳୁ ଭର୍ତା ଆଉ ଏଇନା ଶୋଇକି ଉଠି ଥେଲୁ ଶୋଇଥିଲୁ ଶୋଇଥିଲି ବା।
ହ
ହ୍ୟାଲୋ।
କଥା କଣ କଟୁଛି? ହ୍ୟାଲୋ।
କଣ ଚାଲିଛି ହ୍ୟାଲୋ।
ନା ଏବେ କଟୁଛି ଏ କଥା ହୁଁ ହୁଁ ହୁଁ ହେଇ ସୁୁଭିଲା ହଁ ହଁ ହଁ। ହଁ ହଁ କହ?
ନେଟୱାର୍କ ହଁ ବା।
ଏବେ ଶୁଭିଲା? ହ୍ୟାଲୋ।
ହଁ ହଁ ଏବେ ଶୁଭିଲା।
ଓହୋ ଆଉ ପଢାପଢି ପଢାପଢି କଣ ଚାଲିଚି?
ଏଇ ନା ଲେଖେଇଚି ଆ କରିଚି ହ୍ୟାଲୋ।
ହଁ ହଁ ଶୁଭୁଚି ଶୁବୁଚି କହ?
ହ୍ୟାଲୋ।
ହଁ ଶୁଭୁଚି କହୁନୁ ମତେ ଶୁଭୁଚି କ୍ଲିୟର ଶୁଭୁଚି। କ ହ୍ୟାଲୋ।
ପାସଟା କଲେଜ୍ ରେ ପକେଇଚି ଆସ୍ ହ୍ୟାଲୋ।
ହଁ ହଁ ଶୁଭୁଚି ତୋ କଥା ଶୁଭୁଚି କ କ? ହଁ କଥା ଶୁଭୁଚି କଉନୁ।
ପାସ୍
ହଁ ହଁ କଇଜା କଇଜା ମତେ ଶୁଭୁଚି ହୁଁ।
ହଁ ପାଞ୍ଚଟା କଲେଜ୍ ରେ ପକେଇଚି ଜୁଲାଇ ଆ ଆଠାରେ ଆସିବ ଇଏ ଆସିଲେ ଯାଇକି ନାଁ ଲେଖେଇବି ଆଉ।
ବୁଝିଲୁ ଆସିନି ଏଇନା।
ହୁଁ।
ଆଉ।
ଆଉ ଦଶମରେ କେତେ ମାର୍କ ରହିଥିଲା?
ଦଶମ ରେ ରହିଲା ଆ ତିନିଶହ ତିରିଶି।
ହଁ ଆଉ ଗାଁ ସ୍କୁଲରେ ପଢୁଥିଲୁ?
ନାଁ।
ହୁଁ।
ଏଠି ପଢୁଥିଲି ହାଇ ସ୍କୁଲଲେ।
ହାଇସ୍କୁଲ ରେ ଜନ କଲ୍ୟାଣ ହାଇସ୍କୁଲ?
ହଁ।
ଆଉ ଘରେ ସେ ସମସ୍ତେ କେମିତି ଅଛନ୍ତି।
ସମସ୍ତେ ଠିକ୍ ଠାକ୍।
ହୁଁ ଆଉ ଭାଇ ବାହାଘର ହେଲା ଡାକିଲୁନି କିଛି ନାଇଁ ନିଜେ ସବୁ ଭୋଜି ଖାଇଲୁ ଏ ଭଲ ମସ୍ତି କଲୁ।
ଭାଇ ବାହାଘର ହେଲା ଆସି ନଥିଲ ହୁ ହୁ।
ଆ କଇ ମୁଁ ସିନା କହିଥିଲେ ଆସିଥାନ୍ତି ମତେ ତ କହିନୁ ନା ମୁଁ କେମିତି ଯିବି ମନେ ମନେ ଯିବି ମତେ ପୁଣି ବାଡ଼େଇ ବେ ତମ ଘରେ।
ହଁ କାଇଁ ଆମ ଘର ଲୋକ କାହିଁ ବାଡ଼େଇବେ ତମ ଭାଇ ସାଙ୍ଗ ନୁହଁ ମୋ ଭାଇ ତମଙ୍କୁ ଡାକି ଥିଲେକି।
ଅନାନି ହଁ।
ହୁ ହୁ ହୁ ଆଉ ଡାକିଥିଲା ଯଦି ଆଇଲନି।
ହଉ ହଉ ତୋ ବାହାଘର ହୋଉ ଯିବା ଆଉ। ଆଉ ଭାଉଜ ଭଲ ନା?
ବାହାଘର ବେଳକୁ ଆ ହଁ ମ ଭାଉଜ ଭଲ ବା ମ ଭାଉଜ ଏଇନା ତା ବାପ ଘରକୁ ଆଇଛି।
ହଁ।
ହଁ ଆଇଚି କାଲି ଆସିବ ଆମ ଘରକୁ ବା।
ହୁଁ ଆଚ୍ଛା ଆଉ ସବୁ ଗାଁରେ ଗାଁ ରେ କଣ ଏବେ ସବୁ ଚାଲିଚି। ଭଲ ମନ୍ଦ ବାଡ଼ିରେ ସବୁ ଗଛ ଫଛ ସବୁ ଲଗେଇଲଣି?
ହଁ।
ହୁଁ ଆମ ବାରିରେ ସବୁ ଗଛ ଲଗେଇଚି ମୁଁ ସବୁ ଫୁଲ ଗଛ ଲଗେଇଚି ଆମର ମୁଁ ଗୋଟେ ଛୋ ଛୋଟ ନର୍ସରୀ କରିଚି ଆମ ବାରିରେ ସେଥିରେ ସବୁ ଗୋଲାପ ଫୁଲ ଗେଣ୍ଡୁ ଫୁଲ ଏଇ ଗେଣ୍ଡୁ ଗଛ ଲଗେଇଛି ଗେଣ୍ଡୁ ତ ଏଇନା ହବନି ମାନେ ତଳି ଟିକେ ଟିକେ ପକେଇଛି। ଗେଣ୍ଡୁ ଆଉ ଗୋଲାପ ଗଛ ତରାଟ ଫୁଲ ଚାରି ପାଞ୍ଚ ପ୍ରକାରେ। ଆଉ ମନ୍ଦାର ଗଛ ମନ୍ଦାର ସବୁ ଫୁଲ ଦଶ ପନ୍ଦର ପ୍ରକାର ଖାଲି ଥୋ ଥୋପା ମନ୍ଧାର ଗୋଟେଇ ହେଲା ହଳଦିଆ ମନ୍ଦାର ଗୋଟେ ନାଲ ଆଉ ଗୋଟେ ପୁରା ପିଙ୍କ କଲର ମନ୍ଦାର ଆଉ ଗୋଟେ ଧଳା ଆଉ ଉପରେ ଟିକେ ନ। ଲି ନ। ଲି ମନ୍ଦ। ର। ଆଉ ଗୋଟେ ଛୋଟ ବଗିଚା କରିକି ସବୁ ଫୁଲ ଲଗେଇଛି। ହୁଁ ଆଉ ସବୁ?
ମୋ ମାଉସୀ ଘରେ ମୋ ମାଉସୀରେ ଆଣିଛି ନା ଖାଲି କୋଡିଏ ପ୍ରକାର ଖାଲି ଖାଲି ମନ୍ଦାର ଖାଲି କୋଡିଏ ପ୍ରକାର ଖାଲି ମନ୍ଦାର। ତାର ପୁରାଗୋଟେ ମାନେ ଗୋଟେ ଗୁଣ୍ଠୁ ଖାଲି ଖାଲି ମନ୍ଦାର ଖାଲି ଲଗେଇଛି। ଏଇ ମୁଁ ବି ଏଇ ଆମରି ଏଇ ଯୋଉ ଆମ ଯୋଉ ଦାଣ୍ଡ ଯୋଉ ଛୋଟ ବଗିଚା ହେଇଛି ତା ଦେହରେ ମାମୁଁ ଘରୁ ମାମୁଁ ପୁଅ ଜହ୍ନି ଏବେ ଜହ୍ନି ପୋଟଳ ଲଗଉନାହାନ୍ତି କି? ଜହ୍ନି ଆଉ ପୁଟଳ ମଞ୍ଜି ଆଣିକି
ହୁଁ।
ଏ ଲଗେଇଛିି ଏବେ ଉଠିଲାଣି ଚାଖେଣ ଚାଖେଣ୍ଡେ କନ୍ତର ଉଠିଲାଣି। ବୁଝିଲୁ।
ହଁ ଆମ ସେଠାରେ ଗାଉଁଲି ଘର ମାନେ ନିଜେ ସବୁ ବିଲବାଡିରେ ସବୁ ଚାଷ ଭେଣ୍ଡି ଲଗଉଛୁ। କଲରା ଲଗୋଉଛୁ। ଚୁ ଆଉ